ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମୁଁ କହିଲି କଣ କରିଥିଲେ?
ଏଠି ବସିଥିଲି ଫୋନ ଦେଖୁଥିଲି ଆଉ ଆପଣ କଣ କରୁଥିଲେ?
ମୁଁ ଏଇନାଗେ ଖାଇକିନା ଟିକେ ବସିଛି ଆଉ। ଆଉ ମୁଁ କହିଁଲି ଦେଖିବା କେତଦି ମୁଁ ଆଜି ମ୍ୟାଗି ଆଜି ବର୍ଷା ଟିକେ ହେଇଥିଲା ତ ସେଥିାଇଁ ମ୍ୟାଗି ବନେଇଥିଲି ବନେଇକି ଖାଇଥିଲି ଆଉ। ଆଉ ତମେ?
ମୁଁ ଏବେ ଭାତ ଶାଗ ଭଜା ଆଉ ବାଇଗଣ ଭଜା ଖାଇଥିଲି।
ପଖାଳ ନା ଗରମ?
ପଖାଳ ଖାଇଥିଲି ମତେ ପଖାଳ ଭାତ ବହୁତ ଭଲ ଲାଗେ ତ ସେଥିଲାଗି।
ଓହୋ ଆଉ କଣ ତମ ଆଡ଼େ ଏଇନ ବର୍ଷା ଆରିକା କିଛି ହେଇନି ବୋଧେ ନା
ହଁ ହଁ ଆମ ଏପଟେ ବର୍ଷା ପୁରା ସକାଳୁ ଜୋରେ ହଉଥିଲା ଏବେ ଟିକେ କମିଛି ଆଉ।
ଓହୋ ଆମର ତ ମାନେ ବର୍ଷା ଚାଲି ମାନେ ଛାଡ଼ିନି। କାଲି ସନ୍ଧ୍ୟାବେଳୁ ବର୍ଷା ହଉଛି ଯେ ଏ ପର୍ଯ୍ୟନ୍ତ। ଏଇନା ଝିପି ଝିପି ଝିପିଝପି ତଥାପି ପକଉଛି। ଆଉ ଖରା ତମ ଆଡ଼େ କେମିତି କଣ ହେଇଥିଲା ଏଥର?
ଖରାଏଥର ବହୁତ ଜୋରରେ ହେଇଥିଲା ମାନେ ବହୁତ ମାନେ ଘରୁ ବି ବାହାରି ହଉନଥିଲା ବହୁତ ଗରମ ହଉଥିଲା।
ଓହୋ ଆମର ତ ସେଇଆ ଆଉ ରଜ ଟାଇମ୍ ରେ ତମର ଅ ଖରା ହେଇଥିଲା ନା ବର୍ଷା ହେଇଥିଲା?
ରଜ ଟାଇମ୍ ରେ ଆମର ଖରାବି ହେଇଥିଲା। ଦିନ ବେଳା ଖରା ହୁଏ ସନ୍ଧ୍ୟା ବେଳକୁ ଅଳ୍ପ ବର୍ଷା ହେଇଯାଏ ଅଳ୍ପ ଠା ବି ବେଳେ ବେଳେ ହୁଏନି ଏମିତି ଆଉ
ଓ ନାଇଁ ନାଇଁ ଆମର କିନ୍ତୁ ଏଥର ଆମେ ମାନେ ବହୁତ ହଇରାଣ ହେଇଯାଇଛୁ ମାନେ ରଜରେ ଏ ଦିନରେ ପୁରା ଏତେ ଜୋର ଖରା ହେଲା ଯେ ଯେମିତି କ ଘ ରୁମ ରୁ ବାହାର କରିବନି ଘରୁ ଆଉ ରା ଯେ ସନ୍ଧ୍ୟାବେ ଠିକ୍ ଚାରିଟା ସାଢ଼େ ଚାରିଟ ରୁ ପାଞ୍ଚଟାରୁ ଏମିତି ପୁରା ଯେନ କଳା ହାଣ୍ଡି କରିକି କରିଦବ ଯେ ଯିଏ କହିବ ହଁ ବର୍ଷା ପୁରା କହିନ ପୁରା ଜୋର ବର୍ଷା ହୁଏ ରାତି ସାରା ଆ ପୁଣି ଗାଁ ଆମର ଏପଟ ଗାଁ ଏରିଆ ଟା। ଠିକ୍ ବର୍ଷା ହେଲା ମାନେ ଲାଇନ ଟା କାଟିଦେବେ। ଇନଭେଟର ଯେତିକି ଚାର୍ଜ ରହିଲା ରହିଲା। ନହେଲେ ପୁଣି ହଇରାଣ ଆଉ।
ଆ ହଁ ହ ଆଉ ଆମ ଏପଟେ ବି ବର୍ଷା ହୁ ପବନ ହୁଏ ମାନେ ଲାଇନ କାଟିଦିଏ ଦି ତିନି ଘଣ୍ଟା ଆଉ ବେଳେ ବେଳେ ଅଧିକ ଜୋରରେ ଯଦି ବର୍ଷା ହୁଏ ଟୋଟାଲ ସେଇ ଦିନ ଟା ଲାଇନ ଆସେନା କି ତାପର ଦିନ ଟା ବି ବେଳେ ବେଳେ ଆସେନି। ଗୋଟେ ଜାଗାରେ ଖୁଣ୍ଟି ଉପୁଡ଼ି ଯାଇଥାଏ ତା ପରଦିନ ଆସେ। ଲାଇନ୍।
ଓହୋ। ଓହୋ ଆଉ ଏଥର ତମେ କେମିତି ରଜ ସେଲିବ୍ରେସନ କରିଥିଲ?
ଏଥର ତ ରଜ ଭଲସେ ପାଳି ହେଇ ନଥିଲା କଣ ପାଇଁ ନା? ମୋ ଆଈଙ୍କର ଅ ମୋ ଆଈ ଜଣେ ସିଏ ମରିଗଲେ। ମୋ ଆଈ ସେଥିଲାଗି ଭଲ ସେ ପାଳି ପାରି ନଥିଲି। କିନ୍ତୁ ଆମ ଘର ଆଡ଼େ ରଜ ବହୁତ ଭଲ ସେ ପାଳନ କରାଯାଏ। ଆମ ଆମ ଏପଟେ ରଜ ମହୋତ୍ସବ ହୁଏ। ସେଠି ବହୁତ ମାନେ। ବହୁତ ମାନେ କଥା ଏ ଆମର। ସବୁ ଖେଳ ଥାଏ ଆଉ କୁଇଜ କମ୍ପିଟିସନ ହୁଏ ମାନେ କୁଇଜ ପ୍ରତିଯୋଗିତା ଆଉ ପୋଡପିଠା ପ୍ରତିଯୋଗିତା। ଆଉ ଏମିତି ସବୁ ପ୍ରତିଯୋଗିତା ହୁଏ ଯୋଉମାନେ ପ୍ରଥମ ଦ୍ଵିତୀୟ ଏବଂ ତୃ ଇଏ ହୁଅନ୍ତି ସେମାନଙ୍କୁ ଆ ଭଲ ଭଲ ଜିନିଷ ମାନେ ଘର ଜିନିଷ ଯେମିତି କିି ବେଲଣା କା ଏମିତି ବି ଦିଆ ହୁଏ ଆଉ ଆଉ ଅ ଜୋମେଟ୍ରି ବକ୍ସ ଆଉ ଭଲ ଭଲ ସବୁ ପୁରସ୍କାର ବି ରଖା ଯାଇଥାଏ। ବହୁତ ଭଲ ସେ ଆମର ପାଳିତ କରାଯାଏ ଆଉ ଆମର ଭଲ ସେ ହୁଏ ଆଉ ଆଉ ଆପଣଙ୍କ ଆଡେ ରଜ ମହୋତ୍ସବ ହୁଏ?
ହଁ ଆମର ଏଥର ଆମ ଗାଁରେ ତ କେବେ ହୁଏନି କାଳେ ଆମ ଗାଁ ରେ ହଉଥିଲା ବହୁତ ବର୍ଷ ଆଗରୁ ହଉଥିଲା। ଆଉ ମଝିରେ ଦଶ ବର୍ଷ ମାନେ କୋଡିଏ ପଚିଶ ବର୍ଷ ହେଲାଣି ହେଇନଥିଲା ଏଇ ବର୍ଷ ଆମେ ଝିଅ ପିଲା ଆମ ଗାଁରେ ଯେମିତି ଯେତିିକି ଖୁଦୁରୁକୁୁଣୀ ଯେମିତି ଓଷା କରନ୍ତି ଯୋଉ ଝିଅ ପିଲା ଆଉ ଯେତିକି ଆମ ସାହି ଆମ ଗାଁ ସ ଯେତିକି ସବୁ ଝିଅ ସବୁ ମିଶିକି ଏଇ ବର୍ଷ ଆମେ ରଜ ମାନେ ଆମେ ଆମ ଗାଁ ରେ ସବୁ କରୁଥିଲୁ ସବୁ ବୁଝା ବୁଝି କରିକି କରୁଥିଲୁ। ଏଥର ସେଥିପାଇଁ ଆମେ ଟିକେ କଣ କହିଲ ରଜରେ ଝିଅ ପିଲାମାନୋ ଯାହେଲେ ଟିକେ ସଜା ଫଜ ହୁଅନ୍ତି ଆମେ କିନ୍ତୁ ଏ ବର୍ଷ କିଛି ବି ହେଇପାରିିନଥିଲୁ କାରଣ ସବୁ ଦାୟିତ୍ୱ ନେଇଥିଲୁ ଖାଇବା ତିନି ଦିନ ରଜ ତିନି ଦିନ ଜାଙ୍କ ଆମ ଗାଁ ସାରା ତିନିଶହ ଚାରିଶହ ଲୋକ କଣ ପାଇଁ ଖାଇବା ହେଇଥିଲା ସେଇଟା ସବୁ ବୁଝାବୁଝି କରୁଥିଲୁ ସେଥିରେ ଆମେ ଏତେ ଭଲରେ ସେଲିବ୍ରେଟ କରିନୁ। କିନ୍ତୁ ଆମ ଗାଁ ଲୋକମାନେ ସମସ୍ତେ ଏଥର ପୁରା ଭଲସେ କରିଛନ୍ତି ଯେମିତି ଦୋଳି ଫୋଳି ସବୁ ନି ବନେଇଥିଲୁ ବି କାଠ ଆଣିକି ସବୁ ବନେଇଥିଲୁ। ଆଉ ଡେକୋରେସନ ଘରିକା ସବୁ କରିଥିଲୁ। ଆଉ ତିନି ଦିନ ପର୍ଯ୍ୟନ୍ତ ଖାଇବା ପତ୍ର ବି ସବୁ ହେଇଥିଲା ବାରଟା ବେଳେ ଖାଇବା। ଆଉ ଗୁପଚୁପ ଘରିକା ବି ସବୁ କରାଇଥିଲୁ ଆମେ ତିନି ଦିନ ଆଙ୍କ ଅନଲିମିଟେଡ ଚୁଛିରେଦି ଖାଇ ପାରିଲା। କମ୍ପିଟିସନଘରିକା ତ ସବୁ ଥର ଏମତି ହୁଏ ଆଉ କମ୍ପିଟିସନ ଅ ଝିଅ ପିଲାଙ୍କର ସ୍ତ୍ରୀ ଲୋକଙ୍କର ଅଲଗା ଅଲଗା କରିଥିଲୁ। ଆଉ ଏଥର ବି ଡାକିଥିଲୁ ଗାଁରେ ଯେତିକି ସବୁ ଝିଅ ମାନେ ଯୋଉମାନେ ସବୁ ବାହା ହେଇକି ପଳେଇଛନ୍ତି ସେମାନଙ୍କୁ ଆଉ ଆମ ପିଇସି ମାନେ ଯୋଉମାନେ ହେବେ ସେମାନଙ୍କୁ ବି ଡାକିଥିଲୁ। ମାନେ ଏଥର ଗୋଟେ ବଡ ଆକାରରେ କରାହେଇଥିଲା ଆମେ ଝିଅ ସ୍ତ୍ରୀ ମାନେ ସବୁ ଉଁ ଗାଁର ସବୁ ଝିଅ ମାନେ ସବୁ ବୁଝ ବୁଝି କରିକିନା କରିଥିଲୁ ଆଉ। କରିଥିଲୁ ଭଲ ଲାଗିଲା ବି ଆମେ ମାନେ କରିଥିଲୁ ଯେହେତୁ। ଆଉ ଆମେ ମାନେ ନିଜେ ଟିକେ ଇଏ ହେଇପାରିଲୁନି ଆଉ ସଜବାଜ ହେଇକିନା ଫଟୋ ଫଟ କିଛି ଉଠ ଉଠେଇ ପାରିଲୁନି ନିଜେ ମଜା କରିପାରଲୁନି। କିନ୍ତୁ ଅନ୍ୟ ଲୋକ ସବୁ ମଜ ମସ୍ତି କରିଛନ୍ତି। ଦୋଳି ଫୋଳି ଆସିିକି ସବୁ ଖେଳିଛନ୍ତି। ଏମିତି ସବୁ ହେଲା ପାଳାନ ଆଉ ଆଉ ତମର ରଜରେ କଣ ସବୁ ପିଠାପଣା ଘରେ କରିଥିଲ ନା କଣ କେମିତି?
ନା ଆମର ସବୁ ବର୍ଷ ପିଠା ହୁଏ ଖାସ କରି ମ ମା ବହୁତ ଭଲ ପୋଡ ପି ଠା ବନାଏ ଆମର ପ୍ରତିିବର୍ଷ ପୋଡ ପିଠା ଯୋଉ ଯାହା ଯୋଉ ପିଠା ହଉ କି ନ ହଉ ପୋଡ ପିଠା ଟା କମ୍ପଲସୀ ମାନେ ହୁଏ ହବା କଥା ହିଁ ହବ ପୋଡ ପିଠା ହୁଏ କିନ୍ତୁ ଏଇ ବର୍ଷ ଯେହେତୁ ଏମିତି ଥିଲା ତ ଆମ ଆଈ ଯେହେତୁ ମରି ଯାଇଥିଲେ ତ ମୋ ସାନ ବୋଉ ଏ ମାନେ ବି ପାଳିଥିଲେ ତ ଆମଁ ବି ପାଳିଥିଲି ଆଉ ଆମର ଆଇଁଷ ବି ହେଇନଥିଲେ ଆମେ ବି ଘରେ ଟୋଟାଲ କିଛି ମାନେ ଯୋତୁ ସମସ୍ତେ ପାଳିଥିଲେ ତ ସେଥିଲାଗି ପୋଡପିଠା ବି ଏଥରକ ହେଇନଥିଲା ଅ ତ ଆମେ ସେଠି କିନ୍ତୁ ଆମର ଯୋଉଠି ଗାଁ ରେ ଆମ ରଜ ମହୋତ୍ସବ ହୁଏ। ଆମ ଘର ପାଖରେ ସେଇ ମନ୍ଦିରରେ ସ ସେଇଠି ଆମର ଅ ସବୁ ମାନେ ପ୍ରତିଯୋଗିତା ହୁଏ ପୁରସ୍କାର ଦିଆ ହୁଏ ବୋହୁତ ଭଲ ଆଉ ଆମ ଏପଟ ଗାଁ ର ଯେତେକ ଜେଜେ ମାନ ବି ସବୁ ଥିଲେ ତାଙ୍କ ପାଇଁ ବି ମ୍ୟୁଜିକ୍ ଚେୟାର ଖାଇଥାଏ ସ୍ତ୍ରୀ ଲୋକମାନେ ସେମାନେ ମୁଜିକ ଚେୟାର ଖେଳନ୍ତି। ଆଉ ରଜ ସଂଙ୍କ ଆମର ସବୁ ଆମର ଯୋଉ ମନ୍ଦିରରେ ହୁଏ ସେଟା ଆମର ମନ୍ଦିର ପାଖରେ ଗୋଟେ ମାନେ ଏମତି ବଡ ଜାଗାଟେ ଅଛି ସେଇଠି ଆମର ହୁଏ ଗୋଟେ ଦୋଳି ଲଗା ହେଇଥାଏ ଏମିତି। ସବୁ ପ୍ରତିଯୋଗିତା ହୁଏ ଆଉ ସବୁ ସଂକ୍ରାନ୍ତିରେ ଆମର ସେ ମନ୍ଦିରରେ ଭୋଜି ଦିଆ ହୁଏ ରାତିରେ। ଭୋଜି ମାନ ଅରୁଆ ଭାତ ଡାଲମା ଖଟା କ୍ଷୀରି ଏମିତି ହୁଏ। ତ ଯେହେତୁ ରଜ ସଂକ୍ରାନ୍ତି ଦିନ ସେ ଯେହେତୁ ମାନେ ଖେଳା ଯାଉଥାଏ ସେ ରା ରାତି ବି ହେଇଯାଏ ଖେଳୁ ଖେଳୁ ଲାଇଟ ଲଗେଇଥାନ୍ତି ରାତି ବି ହେଇଯାଏ ତ ଅ ସେଦିନ ସେଇଟି ଖେଳ ପାଖରେ ଯେତେ ମାନେ ସବୁ ଲୋକ ଥାଆନ୍ତି ସମସ୍ତେ ତାଙ୍କୁ ଖାଇବାକୁ ଦିଆ ହୁଏ ଟିକେ ଅଧିକ ହେଇଥାଏ ରଜ ସଂକ୍ରାନ୍ତି ଦିନ। ଏଥର ରଜ ସଂକ୍ରାନ୍ତିରେ ଟିକେ ଅଧିକ ଲୋକ ହେଇଗଲେ ତ ଯେତିକି ଲୋକଙ୍କ ପାଇଁ ଖାଇବା ହେଇଥିଲା ସେ ହେଲାନି ତ ତା ପର ଦିନ ମାନେ ଶେଷ ରଜ ଦିନ ଆ ସେଦିନ ଆଉ ଟିକେ ଭଲ ସେ ମାନେ କରିଥିଲେ ତ ଏକ୍ସଟ୍ରା ତରକାରୀ ଆଡ କରିଥିଲେ। ପୋଟଳ ପନିର ତରକାରୀ ଆଉ ବହୁତ ଭଲସେ ହେଇଥିଲା ବହୁତ ଭଲ ଲାଗିଥିଲା। ଏମିତି ଆଉ ଆଉ ଆପଣଙ୍କ ହୁଁ
ନା ମୁଁ କହିଲି ଆମର ତ ସେଇୟା ମାନେ ଫାଷ୍ଟେ ରଜ ଦିନ ହେଇଥିଲା ଆଉ ରୋଷେଇ ବେଳକୁ ଆମ ମାନେ ଟିକେ ଯୋଉ ସାହାଯ୍ୟ ଯାହାଲେ ଭୋଜିରେ ଲୋକ ଆସିକି ଯାହା ହେଲେ ରୋଷେଇ ସେ କରିବ ରୋଷେଇୟା ତା କୁ ଯାହେଲେ ସବୁ ପନିପରିବା ତା ଯଉ ଡିସ୍ ବିସ୍ ସବୁ ଆଣିକି ଦବା ପଡ଼ିବ ନା ସେଥିପାଇଁ ଫାଷ୍ଟେ ରଜ ଦିନ ଆମେ ରୋଷେଇଟା କରିନଥିଲୁ। ଫାଷ୍ଟେ ରଜ ଦିନ ଆମେ କରିଦେଇଥିଲୁ ଟିଫିନ ବ୍ୟବସ୍ଥା କରିଦେଇଥିଲୁ। ଅ ଖାଲି ଟିଫନ୍ ଟିଫନ୍ ଆଉ ପାଣି। ପାଣି ବୋଟଲ ଅର୍ଡର ଦେଇ ଦେଇଥିଲୁ ଶିଣିକି ଦେଇଦେଲ ଦେଲା ପରେ ସମସ୍ତେ ଟିଫିନ ପାଣି ବୋତଲ ଯିଏ ଆସିଲେ ସେ ତାଙ୍କର ଖାଇଲେ। ଆଉ ସେଖେଣ୍ଡ ରଜ ଦିନ ଆମର ହେଇଥିଲା ଅରୁଆ ଭାତ ଅ ଡାଲମା ଆଉ ଆମ୍ବ ଖଟା। ଅ ଆଉ ପୋଟଳ କୁରୁମା ପୋଟଳ ତ ଏଇନା ଶସ୍ତା ଅଛି। ସେ ପୋଟଳ କୁରୂମା ଆଉ ପାମ୍ପଡ଼ ଏତିକି ହେଇଥିଲା। ଆଉ ଲାଷ୍ଟେ ରଜ ଦୀନ ଆମର କରିଥିଲୁ ଭାତ ଆ ଡା଼ଲି ଗୋଟେ ମିକ୍ସ ଭେଜ ମିକ୍ସ ଭେଜ ଟା ଆଉ ଡା଼ଲିଆ ଖୀରି ଗୋଟେ କରା ହେଇଥିଲା ଚାଉଳ ଖୀରି ନୁହେଁ ଡାଲିଆ ଖୀରି ଗୋଟେ ଥାଏ। ସେଟା ହେଇଥିଲା ଆଉ ପାମ୍ପଡ଼ ହୁଁ ଏତିକି ତ ଆଉ ଲାଷ୍ଟେ ରଜ ଦୀନ ଏତିକି ହେଇଥିଲା। ଆଉ ସେକଖେଣ୍ଡ ଦୀନ ତ ଏଇରା ହେଇଥିଲା ଆଉ ଆଉ ଗୁପଚୁପ ତ ଆମର ଗୁପଚୁପ୍ ଟା ତ ଆସିଥିଲା ଲୋକ ଏତେ ଗୁପଚୁପ୍ ଖାଇଦେଲେ ଯେ ଆଉ ଖାଇବା ପତ୍ରରେ ଓପରେ ଏତେ ଧ୍ୟାନ ଦେଲେନି ବେଶୀ କରି ର ଆମ ଯୋଉଠି କରୁଥିଲୁ ଆମେ ସେଠି ପୁଅ ପିଲା ଏତେ ଆସିନଥିଲା ଆସିଥିଲେ ପୁଅ ପିଲା ତଥାପି ମାନେ ଝିଅ ପିଲା ସଂଖ୍ୟାରେ ପୁଅ ପିଲା ଏତେ ନ ଥିଲେ ସେ ଆଉ ଗୁପଚୁପ ଟା ପୁଅ ପିଲା ଝିଅ ପିଲା ସମସ୍ତେ ପୁରା ଘେରିକି ଏମିତି ଖାଇଲେ ଯେ ଆଉ ଖାଇବା ପତ୍ର ବି ଲୋକ ଏତେ ଖାଇନାହାନ୍ତି ଆମେ ବହୁତ ଜିଜିନିଷ ଫୋପାଡି଼ଛୁ। ହଁ ଗୁପଚୁପ ଟା ଠିକ୍ ଆସିଗଲା ଏଗାରଟା ବାରଟା ବେଳୁ ଯେ ଖାଇଲେ ଖାଇଲେ ସବୁ ଲୋକ ବହୁତ୍ ଖାଇଲେ, ଆଉ ଖାଇବା ପତ୍ର ବଳିଲା ଆମର ବହୁତ୍ କିନ୍ତୁ ଏଇ ବର୍ଷ। ଆଉ ଭାବୁଚୁ ବି ଆର ବର୍ଷ କରିବୁ ବୋଲି। କାରଣ ଏ ବର୍ଷ ବି ଗାଁ ଲୋକ ସମସ୍ତେ କହିଚନ୍ତି କି ହଁ କର ଏଥର ଭଲ୍ ସେ। ମାନେ ଏଇ ବର୍ଷ ଫାଷ୍ଟ୍ କର୍ଥିଲି, ତଥାପି କିନ୍ତୁ ଏତେ ଭଲରେ କ--ନଥିଲୁ। ସେଇ ପାଇଁ ଲୋକ କ--ଚନ୍ତି ତମେ ଆର ବର୍ଷ କର, ଆଉ ଚାରି, ପାନ୍‌----ଆଉ ଦି ତିନ୍ଟା ଦୋଳି ବ୍ୟା-ଟ୍ କରାଯିବ, ଯେନ୍ତି ଏଇ ବର୍ଷ ଆମର ଗୋଟେ ଦୋଳି ହେଇଥିଲା। ଚକ୍ରି ଦୋଳି ଗୋଟେ ହେଇ ବାଉଁଶ ଦୋଳି ଗୋଟେ ହେଇଥିଲା। ଆଉ ଗୋଟେ ଆଉ ଯଉ ପଟା ଦୋଳି ତିନ୍‌ ଚାର୍ଟା ଖଣ୍ଡେ ହେଇଥିଲା ଆଉ। ଆର ବର୍ଷ କହିଚନ୍ତି ଆମକୁ ପୁଅ ପିଲାମାନେ ଟିକେ ସାହାଯ୍ୟ କରିବେ। କରିବାରେ ଆଉ, ଆଉ ହଉ ତା'ହେଲେ ଆଁ ମୁଁ ରଖୁଚି। ଆମେ ପରେ କେତେ କଥା ହବା ଆଉ।
ହଁ! ଠିକ୍ ଅଛି।